ସାଙ୍ଗ
ହଁ, ହଁ, ନମସ୍କାର।
ନମସ୍ତେ! କଣ କରୁଚ?
ଆରେ ନା ଏଇଠି ଟିକେ ବସିଥିଲି, କଣ ହେଲା କି ମତେ ଟିକେ ତଳେ ବହୁତ ଗରମ ହଉଥିଲା ନା, ଆଡେ ଲାଇନ ବି ନାହିଁ, ପଳେଇଚି ସେ ସେଥିପାଇଁ ମୁଁ ଉପରେ ଆସିକି ବସିଛି ଆଉ। ବହୁତ ଭଲ ଲାଗୁଛି ଥଣ୍ଡା ପବନ ଦଉଛି।
ଖରା ପଳେଇଲାଣି କି ତମ ଆଡେ?
ହଁ ପଳେଇଲାଣି। ସୂର୍ଯ୍ୟ ଦେବ ତା ଏବେ ଏ ଅସ୍ତ ହବାକୁ ଯାଉଛନ୍ତି, ହଁ। ଆଉ
ମୁଁ ଏଇ ଶୋଇଥିଲି ଆଉ। ଏଇନା ଶୋଇଥିଲି, ଟିକେ ମନ ହେଲା ତମ ସହିତ କଥା ହବା ଲାଗି, ମୁଁ କିହିଲି ଚାଲ ଟିକେ ଗୋଟେ କଥା ହେଇଯିବା ଆଉ।
ହଁ ହଁ କଥା ହବାଟା ଭଲ ନା। ଏକା ବସିଲେ ବହୁତ ସାରା ଏଣୁ ତେଣୁ କଥା ଆସିକି ମୁଣ୍ଡରେ ପଶିବ, ମୁଣ୍ଡ ଖରାପ ହବ। ସେଥିପାଇଁ ସାଙ୍ଗମାନଙ୍କ ସହିତ ହୁଁ ସେଥିପାଇଁ ସାଙ୍ଗମାନଙ୍କ ସହିତ ସମୟ ବିତାଇବା ଭଲ।
ହଁ ଠିକ କହିଲ। ତମ ସହିତ କଥା ହେଲେ ବି ମତେ ବହୁତ ଭଲ ଲାଗେ। ମନଟା ପୁ-ପୁରା ଫାଙ୍କା ହେଇଯାଏ। ଚିନ୍ତା ମୁୁକ୍ତ ହେଇଯାଏ ପୁରା। ହଁ ମଜାକ ଭାବିବନି, ସତ କହୁଚି।
ଯା ହଉ
ହଁ।
ମୋ ସହିତ ବି କାହାକୁ ସମୟ କାଟିବା ପାଇଁ ଭଲ ଲାଗୁଛି। ମୁଁ ଭାବିଲି ବୋଧେ କାହାକୁ ଭଲ ଲାଗୁନି ନା କଣ?
ତମ କଥାଟା ମତେ ଭାରି ଭଲ ଲାଗେ। ଏଇନା ବା ଦେଖୁନ ମୁଁ ଶୋଇ ଆଗେ ଉଠୁ ଉଠୁ ମୁଁ ତମକୁ ତମ ସହିତ କଥା ହେବାକୁ ଇଚ୍ଛା ହେଲା।
ଆଚ୍ଛା। ଯେହେତୁ ତମେ ଶୋଇ ମାନେ ଶୋଇକି ଉଠିକି ସାଙ୍ଗେ ସାଙ୍ଗେ ମୋ ସହିତ କଥ କଥା ହେଉଚ ଚାଲୁନ ଏବେ ଗୋଟେ ବିଷୟ ଉପରେ କଥା ହେବା, ଯୋଉଥିରେ ଆମକୁ କିଛି ମିଳିବ ମାନେ ଶିଖିବାକୁ ମିଳିବ।
ହଁ କହୁନ କଣ କଥା ହବା? ଚାଲୁନା ରଜ ବିଷୟରେ କଥା ହବା କଣ ରଜ ତ ଆସିଲାଣି ଆଉ। କେମିତି କଣ ପିଠା ହୁଏ, କଣ ହୁଏ? ମ ତ କିଛି ଜଣା ନାହିଁ। ଯଦି ତମକୁ ଜଣାଥିବ ମତେ କହିବ ଆଉ। ଆମ ଗାଁରେ ଟିକେ ରଜ ହୁଏନି ନା, ତ ମୁଁ ଟିକେ ଜାଣିବାକୁ ଚାହୁଁଛି ତମ ଗାଁରେ ତମେ କେମିତି ରଜ ପାଳନ କର? ତମେ ପୋଷାକ ଆଣିଲଣି କି ନାଇଁ ନୂଆ ପୋଷାକ, ଏଇ ସବୁ ମତେ ଟିକେ କହିଲ?
ହଁ ରଜ ତ ଆମର ଏଠି ବହୁତ ଧୁମଧାମରେ ପାଳନ କରାଯାଏ। ଯେହେତୁ ଇଏ ବର୍ଷକରେ ଥରେ ପଡ଼େ। ଆଉ ଏଇଟା ଓଡିଆମାନଙ୍କର ସବୁଠାରୁ ଗୋଟେ କୁହନ୍ତିନି ନା ଝିଅ ମାନଙ୍କ ନଙ୍କର ଗୋଟେ ସବୁଠାରୁ ମୁଖ୍ୟ ପର୍ବ। ସେଥିପାଇଁ ଏ ଏଥିରେ ଅଧିକ ପ୍ରାଧାନ୍ୟତା ଝିଅ ମାନଙ୍କ ଉପରେ ହିଁ ଦିଆଯାଏ। ଯୋଉଥିରେ ଝିଅ ମାନେ ମାନେ ହଁ ଏଇଥିରେ ଝିଅ ମାନେ ସଜବାଜ ହୁଅନ୍ତି, ମେହେନ୍ଦୀ ଲଗାନ୍ତି, ରଙ୍ଗ ଫ୍ରକ ପିନ୍ଧନ୍ତି।
ହ
ଆମର ନଖରେ ନେଲ ପୋଲିସ ଲଗାନ୍ତି। ତାଙ୍କ ପାଇଁ ନୂଆ ପୋଷାକ ମଧ୍ୟ ହେଇଥାଏ। ଆଚ୍ଛା ତମେ ଏଥର ପୋଷାକ ଆଣିବ ନା ଆଣିବନି?
ନା ଏଥିରୁ ଆମର ପୋଷାକ ହବନି। ମୋ ମା ର ଜେଜେମାର ବର୍ଷିକିଆ ଯାଇନି। ଆମର ଏଥର ରଜ ହବନି କିଛି ପିଠାପଣା ହବନି ସେଥିଲାଗି ଆମର ପିଠା ପଣା କରିଦଉଚୁ। ରଜରେ ତ ହବନି। ଆଉ ପୋଷାକ ତ ଆଣିନି ଆଉ ହବନି ଏ ନା ଗୋଟେ ବର୍ଷ ଯାଏ ଆଉ।
ହଁ ତମେ ଜାଣିଥିବ ରଜକୁ ବୋଧେ ପାଞ୍ଚ ଦିନ ପାଳନ କରାଯାଏ?
ହଁ, ହଁ ଜାଣିଚି।
ଯୋଉଥିରେ କି ଆମେ କଣ ମା
ପ୍ରଥମେ ଆମର ସଜବାଜ। ତାପରେ ଆମର ସ ସଂକ୍ରାନ୍ତି। ତାପରେ ପହିଲି ରଜ। ରଜ ସଂକ୍ରାନ୍ତି ତାପରେ ଶେଷ ରଜକୁ କଣ କୁହନ୍ତି କି? ସେଟା ଜଣା ନାହିଁ ମତେ। ତା ସେ ଲାଷ୍ଟ ସସେ ପୁରା ସ ତ ଯୋଉଟା ବସୁମତୀ।
ଓହୋ ଏଥିରେ ଆମେ ମାଟି ମାଙ୍କୁ ପୂଜା କରିଥାନ୍ତି। ଯେହେତୁ ଆମର ବର୍ଷା ହବା ଆରମ୍ଭ ହୁଏ ଆମେ ଚା ଯେହେତୁ ଆମେ ମା ପ୍ରତିମା ଖୋଳିକି ଆମେ ଚାଷ କରନ୍ତି। ସେଥିପାଇଁ ଆମେ ତାକୁ ପ୍ରଥମେ ପୂଜା କରନ୍ତି। ତାପରେ ଆମେ ତା ସହି ତ କଣ୍ ତା ଉପରେ ଅ ଚାଷ କରନ୍ତି।
ହଁ ହଁ। ରଜ ପରେ ପରେ ତ ଆଷାଢ ମାସ ଷ୍ଟାର୍ଟ ହେଇଯାଏ ନା ଆରାମ୍ ହୋଇଯାଏ ତ ଆଷାଢ ଶ୍ରାବଣ ଏ ସବୁ ବର୍ ଚା ଋତୁ ଆରମ୍ଭ ହବ ହବ ହବା ହବା ଟାଇମ୍। ତାପରେ ଏ ଯୋଉ ଗରମ ହୋଉଛି କେମିତି ମୁଁ ଅନେଇଛି ବର୍ଷା ଟିକେ ହେଲେ ଟିକେ ଶାନ୍ତି ଲାଗିବ। ଥଣ୍ଡା ଲାଗିବ ତାପରେ ପୁଣି ରଜ ସରିବା ତ ରଥଯାତ୍ରା ହବ।
ହଁ। ଆମକୁ ତ ଥଣ୍ଡା ଲାଗିବ କୃଷି ମାନଙ୍କ ପାଇଁ ବି ଜଳ ଟା ବି ବହୁତ ଆବଶ୍ୟକ ଯଦି ବର୍ ଯୋଉଟା ନହବ ତାଙ୍କୁ ଚାଷ ହିଁ ହବନି ଆଉ ଯଦି ଚାଷ ନହବ ଆମକୁ ବି ଖାଇବାକୁ ମିଳିବନି ନା।
ହଁ ପୁଣି ଧାନ ଚାଷ ହବ ନା। ତର ତାର ଋତୁ ଆସିଗଲାଣି ବର୍ଷା ଋତୁରେ ତ ରାନ୍ ଚାଷ ହୁଏ। ଆ ତାପରେ ଅଧିକ ବି ଯଦି ବର୍ଷା ହେଲେ ସବୁ ଫସଲ ବି ସିଏ ବି ନଷ୍ଟ ହେଇଯିବ ମାନେ ପଚି ଯାଉଛି। ମାନେ ଏବେ ଋତୁର ହିଁ ଠିକ୍ ଠାକ୍‌ ରହୁନି। ଆଁ କେତେବେଳେ କୋଉ ଋତୁ ବଦଳୁଛି କୋଉ ଋତୁ କୋଉ ସମୟରେ ଆସୁଛି ଯୋଉଟା ଠିକ୍। ଟାଇମ୍ ରେ ଆସିବା କଥା ସେଇଟା ଆସୁନି। ଆଉ ହୋଉ ଯୋଉ ଋତୁ ବଦଳୁଛି ସେଟା ଏତେ ଅତ୍ୟଧିକ ମାତ୍ରାରେ ରହୁଛି ଯେ ମାନେ ସବୁ କିଛି ନଷ୍ଟ କରିଦଉଛି।
କାରଣ ଆମେ ମଣିଷ ମାନେ ହିଁ ଆମେ ପ୍ରକୃତିକୁ ଠିକ୍ ରଖି ପାରୁନାହାନ୍ତି ତାକୁ ବହୁତ ଆବର୍ଜନା କରିଦଉ ଛନ୍ତି କୋତରା କରୁଛନ୍ତି ଗଛ କାଟି ଦଉଛନ୍ତି।
ସବୁର ସମସ୍ୟା ଗୋ ଗୋଟେ ହେଲା ଗଛ କାଟିବା ଯୋଉ ଦିନଠୁ ଗଛ ଲଗେଇବା ଲୋକ ଯଦି ଆରମ୍ଭ କରିବେ ସେଦିନଠୁ ଦେଖିବ ନା ବାୟୁ ଦୂଷିତ ହବ ନା ପାଗର କିଛି ପରିବର୍ତ୍ତନ ଦେଖାଯିବ ନା ଋତୁ ବଦଳିବ। ଯୋଉ ସବୁ ସମୟରେ ସବୁ ଠିକ୍ ଠାକ୍ ରହିବ।
ଆଚ୍ଛା ତମେ ଜାଣିଛ ଆମେ ସିନା କହୁଛନ୍ତି ସୁନା ବହୁତ ତାର ମୂଲ୍ୟ ଅଧିକ ରୂପାର ବହୁତ ମୂଲ୍ୟ। ଆଉ ଆମର କଣ ହୀରା ର ବହୁତ ମୂଲ୍ୟ କିନ୍ତୁ ସବୁଠାରୁ ମୂଲ୍ୟବାନ ଜିନିଷ ହୋଉଛି ଆମର ଗ ଗଛ ଯୋଉଟାକି କଣ ଗଛ ଆଉ କୋଉ ଗ୍ରହରେ ତମେ ଗଛ ଗୋଟେ ଦେଖକୁ ପାଇବନି କିନ୍ତୁ ଆମ ଆମ ପୃ ପୃଥିବୀଟା ହିଁ ଏମିତିଆଉ ଗୋଟେ ସ୍ଥାନ ଯୋଉଠି ଆମେ ଗଛ ଦେଖିବାକୁ ମିଳେ। କିନ୍ତୁ ଆମେ ମଣିଷ ମାନେ ବୁଝି ପାରୁନାହାନ୍ତି ତାକୁ ଆମେ ତାକୁ କାଟି ଦଉଛନ୍ତି।
ହଁ ପରା।
ଆଉ ଗଛ ଯଦି ଆମେ କାଟିଦବା ତମେ ତ ଜାଣିଛ ବର୍ଷା ହବନି। ଆଉ ଯଦି ବି ହବ ବନ୍ୟା ଆସିଯିବ ଝଡ ଆସିଯିବ ମୃତ୍ତିକା ଆମର କ୍ଷୟ ହବ। ସେଥିପାଇଁ କଣ ଆମ ଗଛ ଲଗେଇବା ଦରକାର ଗଛ ଲଗେଇଲେ ହିଁ ତ ଆମ ମୃତ୍ତିକା ଟା ବଞ୍ଚିକି ରହିବ।
ହଁ ପରା ହଁ ପରା। ଏ ସବୁର କାରଣ ସେଇ ଗଛ କ୍ଷୟ ଯୋଗୁ ହିଁ ଆଜି ଆମେ ସବୁ ସମସ୍ୟାର ସମ୍ମୁ କିନ ନଉଛନ୍ତି ତାପରେ ଅଧିକ ଅଧିକ ଅ କଳକାରଖାନା ହେଇଯାଉଛି ତ ଗ ଗଛ କାଟା ଯିବା ସହିତ ରାସ୍ତା ପାହାଡରେ ଦେଖୁନ କେତେ ପାହାଡ ଆଗରୁ କେତେ ପାହାଡ ଥିଲା। ପାହାଡ କୁ ଏବେ ସବୁ କାଟିକି ରାସ୍ତା ବନେଇ ଦେଲେଣି ପାହାଡରେ କେତେ ଗଛ ସେଥିରେ କେତେ ଗଛ କ୍ଷୟ ହଉଚି?
ଆଉ ଏମ୍ତିରେ ବି ଗଛ ତ କ୍ଷୟ ହଉଚି ତା ସହିତ ଆମେ ଜୀବଜନ୍ତୁ ଯୋଉମାନେ ବାସ କରୁ ତାଙ୍କର ବି କ୍ଷୟ ହଉଚି ଆଉ ତାଙ୍କର ଯେହେତୁ ବାସସ୍ଥାନ ସେମାନେ ସେମାନେ ଆ ଆମ ଆଡେ ପଳି ଆସୁଚନ୍ତି ଗାଁରେ ପଶି ଯାଉଛନ୍ତି। ସହରରେ ପଶି ଆଉଚନ୍ତି ସେଥିପାଇଁ ଆମ ଗ ଏତେ ଅଧିକ ମାତ୍ରାରେ ଗ ଛ ଲଗେଇଆ ଆବଶ୍ୟକ ଆଉ ଏମିତିଆ ବି କାର୍ଯ୍ୟକ୍ରମ କରିବା ଉ ଚିତ୍ କି ଯେମିତି ସମସ୍ତେ ଲୋକ ଜାଣିବେ ଗଛ ଲଗେଇବା ଦ୍ଵାରା ଏଇଆ ସବୁ ହୁଏ ସେମ୍ତି ଏ ବି କାର୍ଯ୍ୟକ୍ରମ କରିବା ଦରକାର୍।
ହଁ- ହଁ- ହଁ- ହଁ
ଆଉ ତମେ ଜାଣିଚ କି ଗ ତମେ ତ ଏମ୍ ଜାଣିଲ କି ଗଛ ଉରା କାଟି ଦଉଛନ୍ତି ତମେ ଜାଣିଛ ତାକୁ କେମିତି ସେମାନେ ବ୍ୟବହାର କରନ୍ତି?
ଅ ହଁ ଔଷଧ ଭାବରେ ବ୍ୟବହାର ହୁଏ ଆମର ‌। ଅନ୍ ଘର ଜାଳ କାଠ ଆମର ଉଁ ବ୍ୟବହାର ହୁଏ। ଗ ଆମେ ସେଇ ଗଛର ପନିପରିବା ଯୋଉଟା ଆମର ସେଇ ତାର ଖାଉ ଫଳ ଖାଉ ଫୁଲ ଆମର ଠାକୁରଙ୍କ କାମରେ ଲାଗେ ଆ ସବୁ କାମରେ ତ ହିଁ ଗଛ ଲାଗେ। ଗଛର କାଠରେ ହିଁ ଘର ତିଆରି ହୁଏ ସବୁ ତ ଗଛ।
ବିଭିନ୍ନ ସରଞ୍ଜାମ ବି ଆମେ ତିଆରି କରିଥାନ୍ତି ଯୋଉଟା ଆମ ପାଇଁ ଆମେ ବ୍ୟବହାର କରିଥାନ୍ତି।
ହଁ-ହଁ-ହଁ
ଆଉ ତମ ମତରେ ଆମର ଆଉ ଆ ମତରେ ଆମେ କଣ ମଣିଷ ମାନେ ଯାହା କରୁଚନ୍ତି ଠିକ୍ କରୁଚନ୍ତି କି? ଏତେ ମାତ୍ରାରେ ଯୋଉ ଗଛ କାଟି ଦଉଛ
ସେଟା ଠିକ୍ କରୁନାହାନ୍ତି ଆମେ କ କାଟିବା କଥା ଏ ଏବେ ତ ଆମେ ଜାଣିଲେ କି କା ଟିବା ଦ୍ଵାରା ଆମକୁ ଏଇ ଏଇ ସମସ୍ୟାର ସମ୍ମୁଖୀନ ହେବାକୁ ଯା ପଡୁଚି ତ ଆମେ ସମସ୍ତେ ଏକଜୁଟ୍ ହେଇକି ପ୍ରତ୍ୟେକ ଗାଁ ରେ ଲୋକମାନେ ଏକଜୁଟ୍ ହେଇକି ଆଁ ତ ଗୋଟେ ପ୍ରଣାଳୀ କରନ୍ତେ କି ଆମେ ଗୋଟେ ଗୋଟେ ପର୍ବରେ ଗଛ ଲଗେଇବା ପଁ ପ୍ରଣାଳୀ ଆରମ୍ଭ କରନ୍ତେ ସେଟା କେତେ ଭଲ ହୁଅନ୍ତା କହିଲ।
ହଁ ଆମେ ତ ଜାଣିଚନ୍ତି ବର୍ଷକରେ ବାର ମାସ ଆମେ ଯୋଉ କୁହନ୍ତି ତେର ପର୍ବ। ଯଦି ଆମେ ଏମ୍ତି ଯେମ୍ତି ଆମେ କେତେ ସୁଖ ଶାନ୍ତିରେ ପର୍ବକୁ ପାଳନ କରୁଛନ୍ତି ସେମ୍ତି ଯଦି ଆମେ ସେ ସେତିକି ସୁଖ ଶାନ୍ତିରେ ଯଦି ଆମେ ଗଛ ଗୋଟେ ଲଗେଇବା ସେଇଟା ଆମ ପାଇଁ ଭଲ ନା। ଆମ୍ ମଣିଷ ସମାଜ ପାଇଁ ଭଲ।
ହଁ-ହଁ
ଏଟା ତ ଗଲା ଗଛର ଯେତିକି ସବୁ ଉପକାରିତା।
ହଁ।
ଆମେ ଆମେ ମଣିଷ ଏ ଗଛ ପାଇଁ ଆମେ ଆମକୁ କଁ କରିବା ଦରକାର୍? ଆମେ ଗଛକୁ କେତେ ମାନେ ତାକୁ କେତେ ସହଯୋଗ କରିବା ଦରକାର୍ ଲୋକମାନଙ୍କୁ ଲଗେଇଆ ପାଇଁ?
ହଁ ପରା। ସେମିତି ତ ଏତେ ବି କିଛି ଗଛରେ ତ ସେମିତି କିଛି ଲଗେଇବା କଠିନ ପରିଶ୍ରମ ନୁହେଁ ନା? ବାସ୍ ଖାଲି ଟିକେ ତାକୁ ପାଣି ଦବ ତାର ସଞ୍ଜ ସଖାଳେ ଟିକେ ପାଣି ଦବ ଗ ଛଟେ ଲଗେଇକି ଆଉ ସେ ସେତିକି ଆମେ ତାକୁ କାମ କରିବା କିନ୍ତୁ ସିଏ ଆମ କୁ କେତେ ଆମକୁ ଆମ ଜୀବନ ବଞ୍ଚେଇ ଦଉଚି ଆମେ ନିଶ୍ଵାସ ଟା କୋଉଠୁ ନଉଚୁ ସେଇ ଗ ଛ ପାଇଁ ତ ନଉଚୁ ନା।
ଅମ୍ଳଜାନ ଆମକୁ ଦିଏ ଆମ ପାଇଁ ସେ ଖାଦ୍ୟ ବି ତିଆରି କରେ ତଥାପି ଆମେ ତାକୁ କାଟି ଦଉଚନ୍ତି।
ସେ ଆମର ବିଷାକ୍ତ ବାୟୁ ନେଇକି ସେ ଆମକୁ-ଉ ହଁ-ଅ-ଅ ମାନେ ଉ ସଫା ମାନେ ଅମ୍-ଅମ୍ଳଜାନ ଗ୍ୟାସ୍ ଟା ସେ ଯୋଉଟା ଦଉଛି ଆମକୁ। କିନ୍ତୁ ସେ ନିଜେ ଗଛ ସେତ ନିଜେ ହିଁ ତ ହଁ ବିଷାକ୍ତ ଗ୍ୟାସ୍ ତ ନେଇକି ସେ ଆମକୁ ସ୍ଵଚ୍ଛ ଗ୍ୟାସ୍ ଟା ଦଉଛି ନା। ମାନେ ଭାବି ପାରୁଥିବ, ସେ ନିଜେ ବିଷାକ୍ତ ନଉଛି କିନ୍ତୁ ଆମକୁ ସେ ମାନେ ଭଲ। ସଫା ଦଉଛି।
ତମେ ଜାଣିଛ ଗଛ ହିଁ ହଁ ଗଛ ହିଁ ଗୋଟେ ଏମିତିଆ ମାନେ ଜିନିଷ ଯାହାର ତାର ମୂଳ ଠାରୁ ପତ୍ର ପର୍ଯ୍ୟନ୍ତ ସବୁ ଜିନିଷ୍
ଓଷା ଆମର କିଛି ନା କିଛି ନା ବ୍ୟବହାରରେ ଲାଗୁଛି।
ଆଉ ତାର ସେମିତି ବି କୌଣସି ବି ତାର ଖରାପ୍ ମାନେ ବ୍ୟବହାର ବି ନାହିଁ ଯେ ଏତିକ ସସୋମୁ ତାର ଭଲ ବ୍ୟବହାର।
ହଁ। ପ୍ରତ୍ୟେକ ଗଛରେ କିଛି ନା କିଛି ଥିବ ତାର ସେଇ ଗଛରୁ ହିଁ ଆଗରୁ ତ ଲୋକ ତ ଏବେ ସିନା ଔଷଧ ବାହାରିଲା। ରାସାୟନିକ ପଦାର୍ଥ ବ୍ୟବହାର ହେଇକି, ଆଗରୁ ତ ସେମିତି କିଛି ନଥିଲା ନୁହଁ ତ ସେଇ ଗଛର ଟୁକାରି ହିଁ ତ ଲୋକ ରୋଗ ମୁକ୍ତ ହଉଥିଲେ।
ହଁ ଆୟୁର୍ବେଦିକ୍ ଯୋଉ ଔଷଧ କୁହନ୍ତିନି, ହଁ। ଯୋଉଟା ବ୍ୟବହାର ଦ୍ଵାରା ବହୁତ୍ ସାରା ରୋଗ ମାନେ ପୁରା ପୁରା ପରି ଭାବେ କମି ଯାଉଥିଲା, ପୁରା ପରି ଭାବେ ଦୂରେଇ ଯାଉଥିଲା।
ହଁ ପରା ଆଉ ତୁମ ଦେହ ଠିକ୍ ଅଛି ନା ଏବେ?
ହଁ ଯେହେତୁ ମୁଁ ଆୟୁର୍ବେଦିକ୍ ଜିନିଷ ସବୁ ବ୍ୟବହାର କରୁଛି, ଯେମ୍ ତି ଆମ ତମେ କହିଲ ତୁଳସୀ ଗଛ ଯେମ୍ -ନ- ତ ମୁଁ କହୁଥିଲି।
ହ- ହଁ।
ଆ ସେଥିପାଇଁ ମୋ ଦେହ ଏବେ-ଏ-ଏ ସୁସ୍ଥ ତ ସବଳ ଅଛି କିନ୍ତୁ ଏଇଆ ଯେ ମୁଁ ଟିକେ ପତଳା କିନ୍ତୁ ଆଗକୁ ଭାବ୍
ନା ଟିକେ ପ ପଖାଳ ଡେଲି ଖାଅ ଟିକେ ଦେହ ଅଛିହେରା, ମୁଁ ଶୁଣିଛି କି ପଖାଳ ସବୁବେଳେ ଖାଇଲେ ଟିକେ ଚେହେରା ହେଇଯାଏ ମୋଟା ଟିକେ ହେଇଯାଆନ୍ତି।
ଆମର ତ କହୁଛନ୍ତି ତୁ ଦିନକୁ ତିନି ଚାରି କଂସା ପଖାଳ ଖାଉନୁ।
ହଁ ପରା ତମେ ପନିପରିବା ଖାଉନ। ପନିପରିବା ଖାଅ, ଅମୃତଭଣ୍ଡା ସିଝେଇକି ଖାଅ।
ମତେ ମୁଁ ତ ପନିପରିବା ମତେ ଭଲ ଲାଗେ ମୁଁ ଅମୃତଭଣ୍ଡା ବି ସବୁବେଳେ ଖାଏ କିନ୍ତୁ ମୋର ଦେହରେ ଲାଗୁନି କଣ ପାଇଁ ତାର ଲାଗୁନଥିବ ଆଉ। ମୋର ହଜମ ପ୍ରକ୍ରିୟା ଠିକ୍ ସେ ହଉଥିବ
ଟିକେ ଅଧିକା ନିଅ ଆଉ କଣ କରା କଣ କରାଯିବ।
ହଁ ସେ ନବାକୁ ପଡିବ ଆଉ।
ହଁ -ହଁ।
ଆଉ।
ଆଉ। ନାଇଁ ଆଉ କଣ ଏଇନାତ ତମେ ତ ଛାତ ଉପରେ ଅଛ ଯାହାଉ ତମ ଆଡେ ଖରା କମିଗଲାଣି, ଆମ ଆଡେ ଟିକେ ଖରା କମିନି କମିଗଲେ ଯିବି ଛାତ ଉପରକୁ ଆଉ। ଘରେ କେତେ ଏକା ରହିବି।
ତମେ ସବୁବେଳେ ତମ ଘର ପରିବାରଙ୍କ ସହିତ ସମୟ ବିତାଅ ନା?
ଆମର ବଡ ଫ୍ୟାମିଲି ଯେହେତୁ ସବୁ ଛୁଆ ଆମ ଘରେ ଛୋଟରୁୁ ବଡ ଯାଇଏ ସମସ୍ତେ ଆମେ ତ ଆମ ଭିତରେ ଆମେ ଆଉ ପଦାକୁ ବାହାରିବାକୁ ପଡେନା ଆମର ଏଇ ଘରେ ତ ଛୁଆ ଆମେ ମିଶିକି ଖେଳୁ ଏଇନା ଖେଳୁଛୁ ରଜ ବୋଲି ସମସ୍ତଙ୍କର ସ୍କୁଲ ଛୁଟି ଅଛି ଘରେ ବସିକି କଣ କରେ ମୁ ଲୁଡୁ ଖାଲି ଖେଳିବୁ ଚାରିଟା ବେଳେ ପଢା ପାଠ ପଢା ସାର ବୋ ଆ ହେଲେ ଫାଙ୍କା ଟାଇମ୍ ହଉ ଆମେ ଭାଇ ଭଉଣୀ ସବୁ ମିଶିକି ଲୁଡୁ ଖେଳୁ ତାସ ଖେଳୁ ଏଇ ସବୁ କରୁ ଆଉ। ଆଉ କିଛି ଖାଇବା ଟିକେ ଯେତେବେଳେ ଭୋକ ଲାଗେ ନା ବାହାର ଜିନିଷ ତ ଘରେ ଗାଳି ଦିଅନ୍ତି ବାହାର ଜିନିଷ ଖାଇବନି ଘରେ ସେଥିଲାଗି କିଛି ଗୋଟେ ଭିଡିଓ ଦେଖିକି ଆମେ ୟୁଟୁବ ରୁ ହଁ ବନେଇବା ବନଉ ସବୁ ଖାଇବା। ଏଇ ସନ୍ଧ୍ୟା ହବ ଏଇ ମୋ ଭାଇ କହିଛି ଖାଇବା ଲାଗି ପାସ୍ତା ଖାଇବ ଲାଗି ସେ ଆ ମୁଁ କହିଲି ସେ ଆସୁ ଖାଇବା ବନେଇକି ଖାଇବା ଆଉ।
ହଁ ପରିବାର ସହିତ ସମସ୍ତ